ହେଲୋ ଭଏସ୍ ଆସଚି?
ହଁ ମୋ ଭୟସ୍ ଆସୁଚି ତ?
ହଁ, ହଁ, ଆସଚି କଣ କରୁଥୁଲେ?
କାଳେ କିଛି ଓଳକିନି ହୋଉ।
ବର୍ଷ
ହଁ।
ବର୍ଷା ହଉଚି?
ହଁ ବର୍ଷା ତ କାଲିଠୁ ଲାଗି ରହିଛି।
ହଁ ଏବେ ବି ହୋଉଛି ଆମ ଲାଇନ୍ ନାଇଁ ମୁଁ ବଡ଼ ବାପା ଘର ଆସିକି ଏ ଠିରେ ଇନଭେଟର୍ ଅଛି ଚାର୍ଜ ନଗେଇକି କଥା ହଉଚି।
ଆଚ୍ଛା ଆଚ୍ଛା ବର୍ଷା ତ ବିଲକୁଲ୍ ବନ୍ଦ ବି ହୋଉନି ଟୋଟଲି।
କି ଲୋକ କେ କୁଆଡ଼େ ଯିବେ ପଦା ବାହାରୁ ଯିବେ ହଁ ମମି ଆସିବାର ଥିଲା ଚାର ସେଟା ବେଳେ କଣ କରିବ ଆସିବା ପାରିବ କି ନାଇଁ କି ଜାଣି କାଲି ଆସିବା, ହଁ ମୁଁ କହିବି କାଲି ଆସିବା ନହେଲେ ସକାଳେ ଯାଇଁକି। ଆଉ ଖାଇଲେ କଣ?
ଖାଇଥିଲି ଆଜି ଭାତ, ଡାଲି, ଚିଲିପନିର ଆଉ ସଲାଡ।
ମୁଁ ଚିଲି ପନିର କେବେ ବି ଖାଇନି କୁହ ମାନେ ପନିର ମତେ ଭଲ ଲାଗେନା।
ପନିର ଭଲ ଲାଗେନି?
ନା ଚିକେନ ଭଲ ନା
ଓ ଆଛା।
ମତେ କ୍ଷୀର ଜିନିଷ ଭଲ ନ
ହୋଉ ଚିକେନ ମଟନ୍ ଏଇଗୁଡାକ ଭଲ ଲାଗେ।
ହଁ ଚିକେନ ମଟନ ଏଇ ସବୁ ଭଲ ନାହିଁ।
ମୁଁ ବି ହେ ଲାଗେ
ମୋମୋ ଆମର ଏଠି ତିନି ଚାରି କିଲୋମିଟର ଦୂରରେ ଭଲ ମୋମୋ ମିଳେ। ସେ କେ ସବୁଦିନ ଖାଇ ହୁଏ ନା ସେ କେହି ଯିବେ ଯଦି ତାଙ୍କ ହାତରେ ମଗେଇବା। ଖାଇବୁ ନହେଲେ ନାହି।
ଆଚ୍ଛା ଆଚ୍ଛା। ଆଉ ତମେ କଣ କରୁଥିଲ? ହଁ ଆମର ଇଆଡେ ଲାଇନ ଅଛି।
ମ ଆଡେ ତ କାଲି ରାତିରେ ଯ ଲାଇନ୍ ଯାଇଚି ଯାଇଚି ଏବେ ଯାଇକ ବି ଆସ।
ବର୍ଷା ପବନ ବୋହୁତ ଜୋରେ କୁଆଡେ କୁଆଡେ ହୋଉଚି ନା।
ହଁ ହଁ ମମି କୋହୁଥିଲେ କଣ ଲଘୁଚାପ ହେବ ନା ସେ ପଳେଇ ଆସିବ।
ଆଚ୍ଛା ଆଚ୍ଛା ହଁ ହଁ।
ଦେଖିଥିବ ବୋଧେ।
ଏବେ ବି ମାନେ ଲଘୁଚାପ କହିଚି ବୋଧେ ନଅ ତାରିଖ ଯାଏ ବର୍ଷା ହବା ପାଇଁ ତ ସେଥିପାଇଁ ହବ।
ବର୍ଷା ଦିନ ଭଲ ଲାଇନ୍ ଫାଇନ୍ ଯିବ ଭଲ। ଲାଇନ୍ ଚାଲି ଯାଉଚ ଅନ୍ଧେର ରହୁଚି।
ସେଇଟା ତ ବି ଭଲ ମାନେ ବର୍ଷା ଦିନ ଟା ଭଲ। କିନ୍ତୁ ମାନେ ଏମତି କଣ୍ଟିନୁଅସ ବର୍ଷା ହେଲେ ଭଲ ଲାଗେନି ହଁ ଏମିତି ଟିକେ ବର୍ଷା ହ ଛାଡିଯିବ ସୁଖା ସୁୁଖା ସବୁଆଡେ ରହିବ ତ କିଛି ପ୍ରୋବ୍ଲେମ ନାହିଁ।
କଲ ନାହାନ୍ତି। ଥଣ୍ଡା ଥଣ୍ଡା ଟିକେ ନାଗେ ଭଲ ହେଇ ଏଠ ବହୁ ପୁରା ଥଣ୍ଡା ନାଗେ। ଶୀତା ଦିନ
ହଁ ହଁ।
ସମସ୍ତେ କଣ
ଘରେ ସମସ୍ତେ ଶୋଇଲେଣି।
ଖାଇସାରି କି ଶୋଇଲାଣି ନା। ଆସିଥିଲା ମୁଁ ବା। ମୁଁ ବି ଖାଇସାରିଲିନି ଖାଇକି ଭଉଣୀକୁୁ କହିଲି ବାସନ ମାଜିଦେବୁ ମୁଁ ଯାଉଚି। କିଛି ବଡ ବାପ।
ଆଚ୍ଛା ଆଚ୍ଛା। ବଡ ବାପା ଘର ବି ମାନେ ସେଇ ପାଖରେ।
ହଁ ପାଠରେ
ଆଚ୍ଛା ଆଚ୍ଛା।
ତା ସ କଥା ହୁଁ।
ହଉ ହଉ।
ହଉ ବାପା କଣ କରୁଛନ୍ତି ଆପଣଙ୍କର?
ମାନେ ବାପା ଅବିକା କଣ କରୁଛନ୍ତି, ନା ମାନେ କାମ କଣ କରୁଛନ୍ତି? ବାପାଙ୍କର ବିଜନେସ୍ ଅଛି, ବିଜନେସ୍ କରନ୍ତି।
ବଢିଆ, କୋଉ ବିଜନେସଟା?
ମାନେ ଆ ଏଇ ଯୋଉ ଆ ଆଲମିରା ଗଡରେଜ।
ଓ- ହଁ -ହଁ -ହଁ। ବଢିଆ ମୋ ବାହାଘର ପାଇଁ ସେଠି ଅର୍ଡର ଦେଇଦେବି।
କଣ କହିଲ?
ମୋ ବାହାଘର ପାଇଁ ସେଇଠି ଅର୍ଡର ଦେଇଦେବି।
ହଁ -ହଁ ନିଶ୍ଚିନ୍ତ ନିଶ୍ଚିନ୍ତ।
ଆମର ତ ଏଠି ବାହାଘରରେ ସବୁ ଯାଏ। ଗଡ୍ରେଜ୍ ଖଟ, ସୁଟକେସ୍ ଟା, ଆଇନା
ବାହାଘର ପାଇଁ ଯାଏ ସବୁ।
ଆଗରେ ତ କମ କମ ଦେଇଥିଲେ, ଏବେ ତ ବହୁତ ବଡ ବଡ ଦଉ
ଏବେ ତ ଡାଉରି ଦେଇକି ବି, ମାନେ ବହୁତ ପ୍ରୋବ୍ଲେମ ହଉଛି।
ତମେ ସେଥିରେ କଣ, ବାହାଘରରେ ସୁନାର ଚେନ୍ ଆଉ ମୁଦି ପୁରା ଦେବାର ଆବଶ୍ୟକୀୟ ନା?
ହଁ ମାନେ ଆମ ଇଆଡେ ତ।
ହଁ ତମେ
ହଁ ମାନେ ତମ୍ ତମର ବୋଧେ, ରିଙ୍ଗ ସେରେମୋନି ନାହିଁ? ଆମର ଯୋଉ ନିର୍ବନ୍ଧ ହୁଏ, ସେଥିରେ ଲୁଗା ପିନ୍ଧେଇ ପୁଅ ଘର ବାଲା, ଝିଅ ମାନଙ୍କୁ ସୁନା ମୁଦି ଦିଅ
ହଁ।
ଆଉ ଝିଅ ଘର ବାଲା ବି, ପୁଅ ଘର ବାଲାକୁ ସେଇ ସୁନା ବ୍ରେସଲେଟ
ଏବେ ଆମର ଯୋଉ ହଉଛି ଏଗେଜମେଣ୍ଟଟା ସେ କଣ ଆ ଆସିଛନ୍ତି ପୁଅ ପିଲାମାନେ, ମାନେ ପୁଅ ପିଲା ଘରେ ଆସିଛନ୍ତି ଏଠି ଝିଅ ପିଲା କୋଉ ମୁଦି ସୁନା ମୁଦି, ଆଉ କପଡା ଫପଡା ସବୁ ପିନ୍ଧେଇକି ପଇସା ପଇସା ଫଇସା ଦେଇକି ଯାଉଛନ୍ତି, ତାପରେ ବାହାଘର ବାହାଘର ଦିନ ସେ ମାନେ ଯେ ଆମର ନିକା ହେଇଯାଉଛି, ତାପରେ ସେ ଆମକୁ ହାର ଦଉଛନ୍ତି ସୁନା ହାର। ସୁନା ହାର ଦଉଛନ୍ତି। ଆମେ କଣ ଦଉଛୁ, ଆମ ଆମେ ମାନେ ବାହାଘର ପୂର୍ବରୁ ଗୋ ଟେ ଇଏ ହଉଛି, ଯେମିତି ଏନଗେଜମେଣ୍ଟ ସେମିତି ଆମର ଗୋଟେ ଅଛି। ସେ ଯାଇକି, ଗୋଟେ ବାହାଘର ଗୋଟେ ଦିନ ପର ଦିନ ହଳଦୀ ଦିନ ଯାଇକି, ଗୋଟେ ମୁଦି ସୁନା ମୁଦି ଦଉଛନ୍ତି। ତାପର ଦିନ ରିସେପସନ ରେ ଯାଇକି, ଗୋଟେ ମୁଦି ଦିଟା ମୁଦା କି ଆମେ ଦଉଛୁ ତାଙ୍କୁ।
ହଁ।
ଆଉ ଯିଏ ଡିମାଣ୍ଡ ରଖୁଛନ୍ତି, ସେ ଗାଡି ଫାଡି ନଉଛନ୍ତି।
ହଁ କଣ କହିଲ?
ଆଜ୍ଞା।
କଣ କହିଲ, ଶୁଣି ପାରିଲିନି?
ଆରେ ନାଇଁ ଯାହାର ଡିମାଣ୍ଡ ରହୁଛି କି ଗାଡି ଦେବାର। ସେ ଗାଡି ଦଉଛନ୍ତି ଏଇସବୁ।
ସେମାନେ ଗାଡ଼ି ଦଉଛନ୍ତି।
ଆମର ଏଇଟା ଏଇ ସୁନା, ସୁନା ଚେନ୍ ଦେବ ପୁରା ଇଏ ହଁ ଦରକାର
ହଁ -ହଁ -ହଁ ପୁରା ମାନେ ନେସେସେରି।
ହଁ ଏବେ ତ ସୁନା ଏତେ ଇଏ ହେଇଯାଇଚି। ଚି ବଡି
ହଁ ସୁନା ରେଟ ତ ମାନେ ପୁରା ବହୁତ ଆଉ କିଣିବି ହବନି ସୁନା।
ମୋର ତ କିଛି ହେଇନି ଏବେ ଯାଆନ୍ତି, ବୋଉ କହୁଥିଲା ତାର ଇଏ ଅଣ୍ଟାରେ ଯ ପିନ୍ଧୁ ନାହାନ୍ତି।
ହଁ କଣ ଗୋଟେ ତାକୁ ଅଣ୍ଟା ବିଛା ନା କଣ ସମତିଙ୍କୁ କୁହନ୍ତି।
ସେଟା ଘରୁ ବାହାରିିବାର ଅଛି ମୋ ମୋର ଆଉ କହୁଥିଲା ମୋର ଖାଲି କାନରେ ହେଇଛି ସେ ବି କହୁ ପଇସା ପଡିଲା ପୁରା ଏ ରେ ହେଇଯାଇଥିଲା ଯାଇକି ନବେ ହଜାର ନେଇକି ଆସି। ପାଞ୍ଚ ଛଅ ଗ୍ରାମ ଅଛି।
ଆଛା ଆଛା।
ମୋ ଭଉଣୀ ସବୁ ନେଇଛନ୍ତି ଦଶ ଗ୍ରାମ ଏ ସବୁ ଭରି ଭରି ନେଇଛନ୍ତି ସେ। ମୋର ସୁନା ନାହିଁ ପଇସା ଦେଇଛି, କହୁଛନ୍ତି ତତେ ଆଉ ମୁଁ କିଛି ଦେଇ ପାରିବି ନି ତ ସେଇ ସବୁ ନେଇକି ପଢେଇଯାଅ, ହାତର ବି ମମି ର ଅଛି ଆଉ ଦି ତିନିଟା ଜିନିଷ ଦରକାର, ଗୋଟେ ପାଉଁଜି ଆଉ ଗୋଟେ ପିଲା ମାଙ୍କିକ
ଆଛା ଆଛା, ପାଉଁଜି ବିି ମାନେ ଚାନ୍ଦି ବି ଚାନ୍ଦି ରୂପା ଚାନ୍ଦି ବି ଏବେ ବହୁତ ରେଟ୍ ହେଇଗଲାଣି।
ଲକ୍ଷରେ ହୋଇଯାଇଛି ଦି ଲକ୍ଷରେ ପଞ୍ଚାବନ ମୁଁ ତ ସବୁଦିନ ବୋଉ କହୁଛି ଚେକ୍ କର କମ ହେବ ସେଦିନ
ଗା
ଆମର ତ ଦିଟା ପାଉଁଜି ଦଉଛନ୍ତି, ଗୋଟେ ଡେଲି ୟୁଜ ପାଇଁ ସବୁଦିନ ପିନ୍ଧିବା ପାଇଁ ଗୋଟେ ଆଉ ଗୋଟେ ଭାରିଟା
ଓ ହୋ ଆଛା ଆଛା
ଆଉ କହ ତମ ଦେହ ଭଲ ହେଲାଣି ନା ନାହିଁ?
କାସି ଟା ଭଲ ହଉନା ଆଉ ସବୁ ଦେହ ଖରାପ ହେଇନଥିଲା ସେ କାସ ଟା ବହୁତ ହ
ହଁ ମୋର ବି ସେଇ କାସଟା ହିଁ ବନ୍ଦ ହଉନି ବିଲକୁଲ୍
ହୁଁ ହୁଁ ଏବେ ଲାଇନ ଆସିବ, ଘରକୁ ଯିବି ଶୋଇବି, ରାତି ଯାଣିକି ଶୋଇନି ଲାଇନ ନାହିଁ, ଏବେ ଶୋଇବି ଯା
ହୁଁ ମୁଁ ବି ମାନେ କଥା ହେଇସାରିକି ରାତି ରେ ଶୋଇବି ଆଉ
ଶୋଇବି ସନ୍ଧ୍ୟାରେ ଉଠିକି କଥା ହେବି ଆଉ
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଘରେ ସମସ୍ତଙ୍କ ଦେହ ଭଲ ଅଛି। ଏଠି ବଢିଆ, ଆମେ ବିଲରେ ଯାଇଥିଲେ ଏବେ ଗାଧେଇବା ପୂର୍ବରୁ ବିଲକୁ ଯାଇଥିଲୁ, ପୁରା ପାଣି ହେଇଯାଇଛି, ଖେଡି ଖେଡିକି ଆସିଲେ ସବୁ।
ଓହୋ, ହଁ, ଯୋଉ ବର୍ଷା ପାଇଁ ପାଣି ହେଇଯାଇଥିବ।
ଫୁଲ ହେଇଯାଇଛି।
ହଁ ସେଠି ବି ଭଲ ମଜା ଲାଗେ।
ଯାଇଥିଲେ ଦାଦା ଯାଇଥିଲେ ମାଛ ମାରିବାକୁ, ସେ ପଡିଲେନି, ସେ ଯୋଉ ରାସ୍ତା କାମ ହଉନି ପୋଖରୀ ପଖରୀ ସବୁ କାମ ହଉଛି, ସରକାର କାମ ହଉଛି ସେ ପୁରା କାଦୁଅ କାଦୁଅ ହେଇଯାଇଛି, ସବୁ ଇଏ ଯୋଉ କାଦୁଅ ପଡିଯାଇଛି। ମାଚି ନାଡରେ ଆଉ ମାଛ ଆସୁ ନା
ଆଛା ଆଛା ଆ
ସେଇଥିପାଇଁ ସେ ଫେରିକି ଆସିଲା ଆଉ ନେଇକି ଆସିଲାନି, ଯାଇକି ବଜାରରୁୁ ମାଛ ନେଇକି ଆସିଲେ
ହାଲୋ
ଆମେ ଏଠି ବହୁତ ଜଣ ଯାଉଛନ୍ତି ମାଛ ମାରିବା ପାଇଁ
ହଁ ମାନେ ମୋର ବି ଗୋଟେ ସାଙ୍ଗ ଅଛି ତା ବାପା ବି ସେମତି ମାନେ ଏମତି ପୋଖରୀକୁ ପୋଖରୀ ପାଖକୁ ଯାଆନ୍ତି ଏମିତି ମାଛ ଧରିବା ପାଇଁକା।
ଦାଦା ବି ଯାଇଥିଲେ ପଳେଇ ଆସିଲେ ଆମେ ବି ଯାଇଥିଲୁ ବିଲରେ ଖେଳିକି ପଳେଇ ଆସିଲୁ ପାଣି ବହୁତ ଅଛି ନା ଗାଧେଇବା ପୂର୍ବରୁ ଯାଇକି ଖେଳିକି ଆସିବି ଗାଧେଇକି ଘରକୁ ପଳେଇ ଆସିଲି।
ଓହୋ ଆଚ୍ଛା ଆଚ୍ଛା।
ଆଉ
ଆଉ ଦିଦି ଘରିଆ କଣ କରୁଥିଲେ?
ଦିଦି ଘରେ ଥିଲା ମୁଁ କହିଲି ତୁ ଖାଇକି ବାସନ ମାଜିଦବୁ ମୁଁ ଯାଉଛି। କଣ କରୁଥିବ ଏଇ ଶୋଇଯାଇଥିବ ରାତିରେ କେହି ଶୋଇନାହାନ୍ତି ଆ
ହୁଁ ମାନେ ରାତିରେ ବର୍ଷା ହେଲେ ଲାଇନ ପଳେଇଲେ ବହୁତ
ହଁ ଆମର ତ ପୁରା ଶ୍ ଛଅଟାରେ ଯାଇଛି ଛଅଟା ରୁ ଯାଇଛି ଆସିଲା ଗୋଟେ ଆଜି ଆସିଲା କାଲି ଯାଇଥିଲା ଛଅଟାରେ ଆଜି ଆସିଲ ଗୋଟେ।
ଓ ହୋ।
ବହୁତ ପ୍ରୋବ୍ଲେମ ହେଲା ଛୋଟ ଛୋଟ ପିଲା ଅଛନ୍ତି ନା
ହଁ ହଁ ହଁ ହଁ
ସେ ଶୋଇ ପାରିଲେନି ମା ମଶା କାଟୁଛନ୍ତି କାନ୍ଦୁଛନ୍ତି ଲାଇନ ନାଇଁ ଖାଇବା କେମିତି?
ହଁ ହୋଉ ଠିକ କଥା।
ଥିପାଇଁ
ହଉ ତାହେଲେ
ଠିକ ଅଛି ରଖୁଛି ଠିକ ଅଛି।